ହଁ ହ୍ୟାଲୋ।
କଣ କରୁଛନ୍ତି?
ହଁ ରୋଷେଇ କରିଥିଲେ ଆଜି ଆଉ।
କଣ ରୋଷେଇ କରିଛନ୍ତି?
ଆଜି ଆଉ ଏବେ ରୁଟି କଲି। ଆଉ ମଟର ଆଳୁ ତରକାରୀ କଲି। ଆଉ ଦିହିି ପହର ତରକାରୀ ଥିଲା ଆଉ। ହଁ ରୋଷେଇ ସ ହଁ ରୋଷେଇ ସରିଗଲାଣି।
ହଁ ଅ।
ହ୍ୟାଲୋ।
ହୁଁ କହୁ ନାହାନ୍ତି।
ଆଉ ଆପଣ କଣ କରୁଥିଲେ? ହ୍ୟାଲୋ।
ମୁଁ ଏଇଠି ଶୋଇଛି ଆଉ।
ଆଉ ଖାଇଥିଲେ କଣ?
ହଁ ଖାଇଥିଲି ମୋମୋ ଖାଇଥିଲି ଆଜି ଆଉ।
ଆଉ ରାତିରେ କଣ ଭାତ ନା ରୁଟି?
ରୁଟି ରୁଟି ମଟରଆଳୁ ତରକାରି ହବ ଆଉ।
ଓ ହଁ।
ହୁଁ ଆଉ ଗୋଟେ କଥା କହୁଥିଲେ କି! ମୁଁ କହିଲି କି ଏ ଯୋଉ ଫୋନ ଟା ଫୋନ ବିଷୟରେ ଗୋଟେ କଥା କହୁଚ ଆଁ ମାନେ ଫୋ ମାନେ ଫୋନ ଆମର କେତେ ଜରୁରୀ ପୁଣି କେତେ ଜରୁରୀ ବି ନୁହଁ ମାନେ ଆଜିକା ଡେଟ୍ ରେ ଫୋନ ର ଭାଲ୍ୟୁ କେତେ ଉପରେ ରହିଲାଣି।
ହଁ ହଁ।
ହେଲା ମୁଁ ମୁଁ କହିଲି କି ଫୋନ୍ ଟା ମାନେ ଆଗିକା ଯୁଗରେ ଫୋନ ର ୟୁଜ ଲୋକ କଣ କିଛି ବି ଜାଣିନଥିଲେ ଆଗେ ପୁ ଅ ମା ହଁ ହଁ ଆଗେ ଲୋକମାନେ ଚିଠି ମାଧ୍ୟମରେ କଥା ହଉଥିଲେ।
ହଁ।
ଚିଠି ମାଧ୍ୟମରେ ଫୋନ ମାନେ ଫୋନ ନଥିଲା ନା ତ ଚିଠି ମାଧ୍ୟମରେ ଲୋକ କଥା ହଉଥିଲେ। ଦେନ କଣ ହେଲା ନା ଧୀରେ ଧୀରେ ଫୋନ ର ବ୍ୟବହାର ଚାଲିଲା। ଫୋନ ବ୍ୟବହାର ହବା ଦ୍ଵାରା କଣ ହେଲା ନା ଆଜିକା ଡେଟ ରେ ଯୋଉ ଛୁଆ ମାନେ ଛୋଟ ଛୁଆ ସେ କି ମାନେ କଣ ଜନ୍ମ ହଉ କା ଛୁଆଙ୍କୁ ଫୋନ
ହୁଁ ଏବେ ମାନେ କଣ କରୁଛନ୍ତି ନା ଏଇଟା ଠିକ କଥା କହିଲେ
ହୁଁ।
ଯେ ଏବେ କଣ କରୁଛନ୍ତି ଛୋଟ ଛୁଆ ଯଦି ମାନେ କାନ୍ଦୁଛନ୍ତି ଖାଉନାହାନ୍ତି
ହଁ।
ମାନେ କ ଏବେ ମା ମାନେ କଣ କରୁଚନ୍ତି ନା, ମାନେ ଛୁଆଙ୍କୁ ମୋବାଇଲଟା କୁ ଧରେଇ ଦଉଚନ୍ତି। ଚନ୍ତି ତ, ଆମ ଛୁଆ ମୋବାଇଲ ଦେଖିଲେ ସେ ଚୁପ୍ ହେଇଯିବେ ନା ଖାଇଦେବେ।
ହଁ କିନ୍ତୁ ସେ ଛୁଆ ଟା ଜାଣି ପାରୁଚି କି ସେ କୋଉ ଖାଦ୍ୟ ଖାଉଛି।
ଉୁଁ ଛୁଆ ସେଟା ଜାଣି ପାଇଲା ନି। କିନ୍ତୁ ମା ସେଇଟା ଭାବିବା ଦରକାର ଯେ, ମୋ ଛୁଆକୁ କୋଉଟା କୋଉଟା ଭଲ କୋଉଟା ଖରାପ। ମା କଣ କରୁଚନ୍ତି, ମାନେ ଛୁଆ କାନ୍ଦିଲା ମାନେ ସେ ଦେଇ ଦଉଚନ୍ତି ମୋବାଇଲ ଟାକୁ ଦେଇ ଦଉଚନ୍ତି କିନ୍ତୁ ଏଇଟା ବହୁତ ସବୁଠୁ ହଉଛି ଖରାପ ଗୋଟେ ମାନେ ଯେ ମା ଟା ଚାହିଁବ, ମୋ ଛୁଆ ଟା କେମିତି ତା ମାଇଣ୍ଡ ଟା କେମତି ମାନେ ହଁ।
ମାଇଣ୍ଡ ଟା କିନ୍ତୁ ମାନେ ପ ଆ ଆଗିକା ଲୋକ କଁ କରୁଥିଲେ। ଆଗେ କଣ ଛୁଆ ଜନ୍ମ ହଉନଥିଲା ନା ଛୁଆକୁ ପାଳି ପୋଶି ଲୋକ ବଡ କରୁନଥିଲେ। ବଡ କରୁଥିଲେ, ଆଗିକା ଯୁଗରେ ଲୋକ ବୁଲି ବାଲି କି ଛୁଆକୁ ଖୁଆଇ ଦଉଥିଲେ, ତା ଦ୍ଵାରା କଣ ହଉଥିଲା ତା ଦ୍ୱାରା କଣ ହଉଥିଲା ନା ପିଲାଟା ସବୁ କିଛି ଜାଣିବାକୁ ପାଉଥିଲା। ଆଗେକା ଯୁଗର ପିଲା କଣ କରୁଥିଲା, ମାନେ ଛୋଟ ଛୁଆ ବି ଧୂଳି ରେ ଖେଳୁଥିଲା।
ହୁଁ ହୁଁ କିଛି ଇଫେକ୍ସନ ନଥିଲା, ଏବେ ମାନେ ମା ମାନେ କଁ କରୁଛନ୍ତି ନା ମୋବାଇଲ ଟା ଧରେଇ ଦଉଛନ୍ତି, ଛୁଆକୁ ଘରେ ବସେଇ ଦଉଛନ୍ତି, ନା ବୁଲିକି ଖୁଆଇବା ନା କଣ କିଛି ନାହିଁ।
ତ ପିଲା ସେ ଆକ୍ଟିଭ ରହିଲା କି ଆଉ, ତାକୁ ସେଇ ଘରଟା ହିଁ ଭଲ ଲାଗିଲା ବାହାରକୁ ଆସିଲେ ସେ ପିଲା ଚାଲାକ ହେଇ ପାଇଲା ନା, ଚାରି ଲୋକଙ୍କ ସାଙ୍ଗେ ମିଶି ପାଇଲା ନା କିଛି କରି ପାଇଲା।
ନା ସେଇଟା ବା ହଉଛି ଛୁ ମା ମାନଙ୍କର ଦାୟିତ୍ଵ ସେଟା ଆମ ଛୁଆ ଟା କେମତି ସେ କେମତି ମାନେ ହଁ ଭଲ ସେ କେମତି ଆଗକୁ କେମିତି ମାନେ ସମସ୍ତଙ୍କ ସାଙ୍ଗେ ଫ୍ରି ହବ, କେମତି ମିଶି ପାରିବ ସେଇଟା ମା ର ଦାୟି ତ୍ଵ କିନ୍ତୁ ଯଦି ମୋବାଇଲ ଟା କିନ୍ତୁ ମୋବାଇଲ ଟା ଯେତେ ଛୁଆଙ୍କ ଠୁ ତମେ ମୋବାଇଲ ଟା ଯେତିକି ଦୂରରେ ରଖିବ। ଆଉ ତମେ ଯଦି ଚାହିଁବ, ଆମେ କେନ୍ତି ମାନେ ଛୁଆଟା ତ କାନ୍ଦୁଚି ଏ ଦେ ମୋବାଇଲ ଦେଇଦେ। କି ଏଇ ଖାଉନି ଏ ମୋବାଇଲ ଦେଇଦେ, ଏଇଟା ହେଲେ ଛୁଆ ମାଇଣ୍ଡ ଟା ମାନେ ସେ ଆଉ ମାନେ ତା ମାଇଣ୍ଡ ଟା ଫ୍ରି ହେଇପାରିବନି ହଁ ମାଇଣ୍ଡ ଟା ମାନେ
ଛୁଆ ଟା ଯୋଉ ଛୋଟ ମାଇଣ୍ଡ ରୁ, ଯୋଉ ଛୁଆ ତିନି ବର୍ଷର ଛୁଆ ସେ କଣ କଲା। ତା ମାଇଣ୍ଡ ଟା ଡାଇଭର୍ଟ ହେଲା କଣ ଫୋନରେ। ତାପରେ ସେ ଟିକେ ବଡ ହେଲାଏଳକୁ, ତା ମୁଣ୍ଡ କିଛି ବି କାମ କରୁନି, ଏ ତୁ ଏକା ଛୁଆ
ଲି ସେମିତି ହଉଛି ତମେ ଦେଖିଥିବ କେତେଟା ଜାଗାରେ ଏମି ହଉଛି ଛୁଆଙ୍କର। ଯେ ମୁଣ୍ଡ କିଛି ତାଙ୍କର ବି କାମ କରୁନି, ଛୁଆ ଖାଲି ମାନେ ଏ ଗେମ୍ ଫେମ ସବୁ ଖେଳିକି, ତାଙ୍କ ମାଇଣ୍ଡଟା ଖାଲି ସିଆଡ଼େ ରହୁଛି ନା ପାଠରେ ମାନେ ପା ପାଠରେ ବି ମନ ଦଉନାହାନ୍ତି, ନା ଖେଳିବାକୁ ଚାହୁଁନାହାନ୍ତି କେବଳ ସେ ମୋବାଇଲ ଦେଖିବାକୁ ହିଁ ଚାହୁଁଚନ୍ତି।
ଚାହୁଁଚନ୍ତି କଣ କି ଫୋନ ଟା ହେଇଗଲା, ଆମ ସ ଫୋନ ଟା ଆପଣ ତାଙ୍କଠୁ ଛଡେଇ ନେବେ ସେ କେମିତି ହେବେ ଦେଖିବବପାଗଳ ଭଳିଆ ହେବେ।
ହଁ ଛୁଆ ପାଗଳ ଭଳିଆ ହିଁ ହୁଅନ୍ତି, କାହିଁକିନା ସେଟା ତାଙ୍କ ଫୋନ ଟା ବା ସେ ଛୋଟ ଇଏ ର ଫୋନ୍ ଟା ଦେଲେ। ଛୁଆଙ୍କୁ ଯଦି ତମେ ଆଉ ଅଲଗା ଜିନିଷ ଖେଳନା ଦଉନ, ନା ସେ ଜିନିଷ ମାନେ ଖେଳିବାକୁ ସେ ସେ ଖେଳିଲେନି ବୁଲଲେନି କିଛି ନାଇଁ, ଗୋଟେ ଘର ମାନେ ଚାରି କାନ୍ଥ ଭିତରେ ସେ ବନ୍ଦ ହେଇକି ରହିଲେ, କେବଳ ମୋବାଇଲ ଦେଖି ଥିଲେ, ତାଙ୍କ ମାଇଣ୍ଡଟା କେମିତି ହେଇଯାଉଚି ସେଇ ସକାଶେ ତାଙ୍କ ମାନେ ଛୁଆ ତାଙ୍କ ମାଇଣ୍ଡ କିଛି କାମ କରେନି କେବଳ ମୋବାଇଲ ରେ ତାଙ୍କ ମାଇଣ୍ଡ ଟା ରହିଯାଏ। ସେ ସେ ମୋବାଇଲ ଯେତିକି ଛୁଆଙ୍କଠୁ ଦୂରରେ ରଖିବ। ବଡ ବି ହଉନା କାହିଁକି, ମାନେ ବଡ ଲୋକ ବି ହଉନେ ବଡ ଲୋକ ବି ସେ ମୋବାଇଲ ଦେଖିଲା କଣ ଆଉ ବାହାର ଲୋକଙ୍କ ସାଙ୍ଗରେ ବସିକି ଆମେ କଥା ବାର୍ତ୍ତା ହେଇ ପାରୁଛେ କି କେବଳ ମୋ ରେ ଆମ ମାଇଣ୍ଡ ଟା ରହିଲା।
ହଁ ମୋ କହିବା କଥା ସେଇଆ, ଯେତେବେଳେ ଗୋଟେ ଲକଡାଉନ ଆମର ହେଇଥିଲା ତ ଲୋକ ସେତେବେଳେ କଣ ମାନେ ଲାଇନ୍ ଫାଇନ୍ ପଳେଇଥିଲା ତ ଲୋକ ଫୋନ ର ମାନେ ଫୋନଠୁ ଦୂରରେ ରହିଥିଲେ। ସେତେବେଳେ କଣ ଲୋ କୋଉଠି ଏକାଠି ହେଇ ବସୁଥିଲେ ଲୋକଙ୍କ ସାଙ୍ଗେ କଥା ହଉଥିଲେ, ଏବେ ବି ଆପଣ ଯୋଉଆଡେ ଯାଆନ୍ତୁ କି ଅଛନ୍ତି। ଏବେଳ ଆପଣ ଯୁଆଡେ ଯାଉଛନ୍ତି କି ଅଛନ୍ତି କିଛି ବି କରନ୍ତୁ ନା କାହିଁକି କିନ୍ତୁ ମାନେ କଣ ଲୋକ ଆମେ ଯୋଉଠି ବି ଯାଉଛେ, ଯୋଉ ଫଙ୍କସନ କୁ ବି ଯାଉ ଆମେ ଏକାଠି ବସିଲେ ଆମେ ଜେଝାଯେଜର ଫୋନ ଧରୁଛେ।
ଫୋନ ଧରିଛେ କାହା ସାଙ୍ଗରେ ନା ପାଞ୍ଚ ଲୋକ ସାଙ୍ଗରେ ଆମେ ମିଶି ପାରୁନେ, ନା ମିଶି ପାରୁନେ ବା ମୋ ମୋବାଇଲ୍ ଟା ଆମେ ଦେଖିଲେ ଆମେ ଏଠିକି ଗଲୁ ତ ଏଇ ମୋବାଇଲ୍ ରେ ଗୋଟେ ଫଟୋ ଉଠେଇଦବ କି ଏଇଟା ଏଇଠି କରିଦବା ମାନେ ଏମତି ଆମେ ଦେଖୁ ଛି କାଇଁନା ଲୋକଙ୍କ ସହିତ ଆମେ ମିଶିକି ବା କଥାବାର୍ତା ହେଇପାଇଲେ କି ସେଇଟା ମାନେ ଲୋକଙ୍କ ସହବୀ ସମ୍ପ୍ର ଆମର ମାନେ ଦୂର ହେଇଯାଉଛି ମାନେ ତାଙ୍କ ସାଙ୍ଗେ ତମେ ହଁ ଏଇ ଫୋନ ସକାସେ। କିନ୍ତୁ ମାନେ ଯୋଉଠି ୟୁଜ୍ କରିବା ଦରକାର ମୋବାଇଲ ଟା ଯୋଉଠି ମାନେ ଆମର ଦର କାର ଆମେ ଯୋଉଠି ଆମେ କଥାବାର୍ତ୍ତା ହବାକୁ ଚାହିଁବା ଏବେକାର ମାନେ କଥା ମାନେ ଆଗରୁ କଣ ଚିଠି ସାହାଯ୍ୟରେ ଆମେ କଥା ହଉଥିଲେ ଜଣେଇ ପାରୁଥିଲେ ଏବେ ଏଇଟା ଗୋଟେ ସୁବିଧା ଯେ କି ଆମେ ମାନେ କଣ ମୋବାଇଲରେ ଆମେ ସା କଥା ମାନେ ଯାହା ଆମର ଗୋଟେ ଦରକାର ଆବଶ୍ୟକ କଥା କଣ ଗୋଟେ କହିବାକୁ ମୋବଲଟା ଲଗେଇବୁ ସାଙ୍ଗେ ସାଙ୍ଗେ ଲାଗି ଏଇଥି ମାନେ ଏଥିପାଇଁ ହଁ ମୋବାଇଲ୍ ଟା ୟୁଜ୍ କରିବା ଦରକାର। ଆଉ ତା ବୋଲି ନୁହେଁ ଯେ ଛୁଆଙ୍କର ଦରକାର ଗୋଟେ ଦେଇଦବା ମୋବାଇଲ ଟା ଆମେ ଏକା ବସିଛେ କାହା ସାଙ୍ଗେ ତାଙ୍କେ ଜଣଙ୍କ ସାଙ୍ଗରେ ଆମେ କଥା ହବାନି ଯାଇକି ମୋବାଇଲ ଟା ଦେଖିଦବା ସେଇଟା ହଉଛି ଭୁଲ କଥା। ସେଇଟା କଲେ ଆମ ମାନେ ଆମେ ବି ମିଶି ପାରେନି ଆମ ଛୁଆଙ୍କୁ ବି କାହା ସ
ଛୁଆଙ୍କୁ ବି କାହା ସହିତ ମିଶିବାକୁ ଦଉନେ ଠିକ୍ କଥା କହିଲେ। ତାପରେ କଣ ମାନେ ଫୋନ୍ ଟା ଦେଇଛି ଏଇଥିପାଇଁ ବ୍ୟବହାର କରିବା ପାଇଁ ଦେଇଛି କି କି ଆମେ କଣ ସବୁ କିଛି ଜାଣିବା ଆଗିକା ଯୁଗରେ କିଛି ଜାଣି ପାରୁନଥିଲେ। ଫୋନ୍ ଟା ହେଇଛି ବୋଲି ଆମେ ଆଗରୁ କୁଆଡେ ଗୋଟେ ଯିବା ଯାଉଥିଲେ। ଯାଉଥିଲେ ପାଞ୍ଚଟା ଲୋକକୁ ପଚାରୁଥିଲେ ଆ ଘର କୋଉଠି ଆ ଗାଁ ଟା କୋଉଠି କି କଣ। କିନ୍ତୁ ଏବେ କଣ ହଉଛି ଆମେ ମ୍ୟାପ୍ ଦ୍ଵାରା ଆମେ ଜାଣିପାରୁଚେ କୋଉ ଜାଗାକୁ ଆମେ ଯିବୁ ଆମେ ଦେନ୍ ଫୋନ୍ ଧରିଚେ ତ ମାରିଦେଲେ ମ୍ୟାପ୍ କି ଏଇ ଜାଗା ଟା ଏଇଠି ଅଛି ଆମେ ଆରାମସେ ଯା
ହଁ ହଁ ଏଇଟା ସୁବିଧା ଏଇଟା ଗୋଟେ ଗୋଟେ ସୁବିଧା ମାନେ ଫୋନ୍ ଧରିବା ଟା ସୁବିଧା ଏଇଟା ମୁଁ ମନା କରିପାରିବିନି କାହିଁକି ଏଇଟା ଗୋଟେ ଗୋଟେ ସୁବିଧା ମାନେ ଫୋନ ତା ବୋଲି ଫୋନ ଟାକୁ ଫୋନ୍ ବହୁତ ସୁବିଧା ମୁଁ ଦଉଛି କିନ୍ତୁ ଯେତିକିଟା ଆମର ଦରକାର ଲିମିଟ୍ ତା ବୋଲି ନୁହେଁ ଆମେ ମାନେ ଏନି ଟାଇମ୍ ଫୁନ୍ ଧରିକି ବସିବା।
ହଁ ସେଇଟା ତ ସତ ତାପରେ ମେନ୍ କଥା ଶୁଣନ୍ତୁ। ସବୁ ଜିନିଷ ର ଦିଟା ଗୁଣ ଥାଏ ଦୁଗୁଣ ଥାଏ ସୁଗୁଣ ବି ଥାଏ। ଯେମତି ଗୋଟେ ପଇସା। ତାର ମୁଁ ଏପଟ ଯୋଉ ଲେଟ ଥାଏ ଲାଇଟ୍ ବି ଥାଏ ସେଇଭଳିଆ ସବୁ ଭଳିଆ କଥା। ସମସ୍ତେ ଆମେ ବି କାହିଁକି ନହେଲେ ଆମ ଭିତରେ ଖରାପ ଗୁଣ ଅଛି ଭଲ ଗୁଣ ବି ଅଛି। ତ ତ ଆ ଆମେ ଭଲ ହେଇକି ସମସ୍ତେଙ୍କ ସାଙ୍ଗେ ରହିପାରିବାନି କି ଆମେ ଯୋଉଠି ଦରକାର ଆମେ ସେଇଠି ବି ଖରାପ ହବାକୁ ବାଧ୍ୟ ନା ନା କି ଆମେ ଆଜିକା ଡେଟ୍ ରେ ଆପଣ ଭଲ ହେଇକି ରହିପାରିବେ କି?
ନା ନା ଆଜିକା ଡେଟ୍ ରେ ଶୁଣ ମାନେ ଯୋଉଟା ଠିକ୍ ସେଟା ମାନେ ଆମେ ମାନେ ଚାହିଁବା ଯଦି ବି ମାନେ ଲୋକଙ୍କ ସାଙ୍ଗରେ ଏ ଲୋକ ଆମ ସାଙ୍ଗରେ ଭଲ କଥା ତ ଆମେ ଭଲ କଥା। ଯୋଉ ଲୋକ ଆମ ସାଙ୍ଗରେ ମାନେ ଖରାପ ହେଇ ହଉଛି ତା ସାଙ୍ଗରେ ବି ଖରାପ ହେଇବାକୁ ମାନେ ବହୁତ ରେ ବାଧ୍ୟ ସେଇଟା ବା ଆ ନକଲେ ବା ନଚଳେ ଆଜିକାଲି ଯୁଗ ମାନେ କହିବାକୁ ପଡିବ ମାନେ ବାଧ୍ୟଟେ ଆ ନହେଲେ ମାନେ ଲୋକ କହିବେ କଣ ଇଏ ତ କହୁନି ତାମାନେ ଆକୁ ଆମେ
ଟଚର କରିବେ ହଁ ଠିକ୍ କଥା ଇଆଡେ ସିଆଡୁ କହିଲେ ସେ ତ ସହୁଛି ଆମେ ତାକୁ କହିବ ସେ ସେଥିପାଇଁ କହିଛି ମାନେ ଆମେ ଚାହିଁକି ବି ଆମେ ଭଲ ହେଇପାରିବାନି ଗୋଟେ
ହୁଁ ହଁ।
ଭଲ ହେଇ
ହୁଁ ସେମତି ଫୋନ୍ ମାନେ ମୋବାଇଲ ଟା ବି ସେଇଭଳିଆ ଆମେ ଯେତିକି ଭ ଭଲ କାମରେ ଆମେ ଲଗେଇବା ଆମେ ଚାହିଁବାନି ଆମେ ଏନି ଟାଇମ୍ ମାନେ ଆମର ଏଇଟା ଦରକାର ସେଇଟା ଦରକାର ତାକୁ ମାନେ ନ ମିଶେଇ ମୋବାଇଲ ଟାକୁ ଧରିକି ସିନ୍ତୀ ବସିଥିବା। ଆଉ କିଛି ରୋଷେଇ କରିବାନି ନା ଖାଇବେନି ଆମେ ଆଜ୍ଞା ରୋଷେଇ ଟା ନ କଲେ ଆମେ ଖାଇପାରିବା କି? କିବା ହାତରେ ଆ ମୁଠା ନ ଖାଇଲେ ଆମ ପା ଟିକି ହାତରେ ନନେଲେ ନେଇ ଦେଇଦବ କି ସେଇଭଳିଆ। ତା ବୋଲି ଆମେ ଫୋନ ଟାକୁ ମାନେ ଯେତିକି ଚାହିଁବା ସେତିକି ୟୁଜ୍ କରିବା ଏତେ ଆମର ଦରକାର ନାହିଁ। ଫୋନ। ତ ଯେତିକି ଦରକାର ଗୋଟେ କଲ୍ ଦରକାର ତ କଲ କରିବା।
ଆପଣ ଯୋଉ କଥା କହିଲେ ଏଇ ରୋଷେଇ। ରୋଷେଇ ଟା ବି ଆମେ ଯୋଉଟା ନ ଶିଖିଚେ ସେଇ ଫୋନ ମାଧ୍ୟମରେ ଆମେ ଶିଖ ଖୁଚେ ନା ନାଇଁ? ହଁ। ତ ଫୋନ ମାଧ୍ୟମରେ ଆମେ ସେଇଟା ବି ଶିଖିପାରୁଚେ। ହେଇ ଗୋଟେ ଲକଡାଉନ ହେଲା। ଲୋ କ ଘରୁ ବାହାରକୁ ବାହାରି ପାଇଲେନି। ବାହାର ଲୋକ ଯିଏ ଆସିଲା ଘରକୁ ସେ ପୁଣି ତା ଅଫିସ ଚଳେଇବ ନା ନାଇଁ? ସେ ପୁଣି ସେଇ ଫୋନ ମାଧ୍ୟମରେ କାମ କଲା ନା ନାଇଁ? ଆଉ ଗୋଟେ କଥା ତାପରେ ଆଗକା ଯୁଗରେ ଆମେ ଆମ ଘର ଲୋକଙ୍କୁ ଦେଖିବା ପାଇଁ ବାହାରେ ରହିଲେ। ଗୋଟେ ବଡ ସ୍ୱପ୍ନ ହେଇଯାଉଥିଲା ଦେଖିବା ପାଇଁ। ଏବେ ସେ କଣ ଭିଡିଓ କଲ୍ ମାଧ୍ୟମରେ ଆମେ ଆରାମ ସେ ତାଙ୍କୁ ଦେଖି ପାରୁଚେ।
ଏ ତାର ଭଲ ଗୁଣ ସେଇଟା ଗୋଟେ ଭଲ ଅଛି ବା ଗୋଟେ ଖରାପ ଅଛି। ଉଁ ଲୋ କମାନେ ଆଜିକାଲି କଣ କରୁଚନ୍ତି ମୋବାଇଲକୁ ମାନେ ଭଲ ଟା କେବେ ନେଉନାହାନ୍ତି ଖରାପ ଟା ଅଧିକ କହୁଚନ୍ତି ଆମେ ଖରାପ ରେ ୟୁଜ କରୁଚନ୍ତି। ଭଲ ଟା କାହିଁକି ନ ମୋବାଇଲ୍ ରେ ଭଲ ଅଛି ଖରାପ ଅଛି ଖରା ଆମେ ଯେ ଆମେ ଚାହିଁବା ଭଲ ଟାକୁ କିମତି ତାକୁ ୟେ କରିବାକୁ ତାକୁ ଖରାପ ବାଟକୁ ନବାନି।
ହଁ କିନ୍ତୁ ସେଇପା ମାନେ କଣ? ସେଇ ଲୋକ ସେଇ ଲୋକ ଦିନେ ଫୋନକୁ ୟୁଜ୍ କରିକି ଖରାପ ହଉଚି। ସେଇ ଲୋକ ଦିନେ ଫୋନ କୁ ୟୁ ଜ୍ କରିକି ଭଲ ବାଟକୁ ବି ଯାଉଚି। ମାନେ ସେ ମାନେ ସେ ସେ ହଁ।
ଫୋନରେ ଆମେ ସବୁ ତଥ୍ୟ ଟା ଆମେ ଜାଣିପାରୁଚେ। ଆଗରୁ ଆମେ କିଛି ଜାଣି ପାରୁ ନଥିଲେ। ଏବେ ସବୁ ଆମେ ଜାଣି ପାରୁଛେ।
ହଁ।
ସେଇଟା ବୁଝିବା ଦରକାର ଏବେ ସବୁ ଜାଣିପାରୁଚେ। ତ ନହେଲେ ଆଗରୁ କଣ ଜାଣି ହଉଥିଲା? କିଛି ବି ଜାଣି ହଉନଥିଲା। ମାନେ ଆଗରୁ କଣ ଏତେ ଲୋକ ଚାଲାକିଥିଲେ କି? ଏବେ ଯେତିକି ସବୁ ମାନେ ଚାଲାକି ହେଲେଣି।
ତାପରେ ଧୀରେ ଧୀରେ ଇଏ ହେଲା ଚିଠି ସରିଲା ଚିଠି ମାଧ୍ୟମରେ ତାପରେ ଗୋଟେ ଟୁ ଜି ଫୋନ୍ ବାହାରିଲା ଜାଣିଥିବେ ଆପଣ। ଗୋଟେ ଟୁ ଜି ଫୋନ୍ ବାହାରିଲା ଯୋଉଟା କି କି ପ୍ୟାଡ ଟା ତ ସେଇଟା ବି ଲୋକ ମାନେ ସେଇଟା ବି ୟୁଜ୍ କଲେ। ତାପରେ ଧୀରେ ଧୀରେ ଟୁ ଜି ଫୋର୍ ଜି ଥ୍ରୀ ଜି ଏବେ ସିକସ ଜି ଲଞ୍ଚ ହବାକୁ ବସିଲାଣି। ତ ଫୋନ ମାନେ ଫୋନ ଟା ବହୁତ ଜରୁରୀ। ଆଜ ଜିକା ଡେଟରେ ଫୋନ ଟା ଜରୁରୀ ବାକି ହଁ କିନ୍ତୁ ବାକି ଏଇ ପିଲାମାନଙ୍କ କଥା ତାପରେ ଆଉ ଗୋଟେ କଥା ଶୁଣନ୍ତୁ। ଅନଲାଇନ କ୍ଲାସ ଯୋଉ ହଉଚି ପିଲାଙ୍କର ସବୁ ପିଲା କଣ ଅନଲାଇନ୍ କ୍ଲାସ କରୁଚନ୍ତି କି? କି ତାଙ୍କ ମା ବାପା ଅନେଇକି ୱେଟ୍ କରୁଚନ୍ତି କି ମୋ ପିଲା ଏଇ ପାଠ ପଢିବ।
ନା ସେଟା ଅନଲାଇନ ରେ ହେଇପାରୁନି। ଧରେଇ ଦଉଚନ୍ତି ଯେ ସେଇଟା ମା ମାନଙ୍କର ଦାୟିତ୍ୱ। ତେ ଅନଲାଇନ୍ ପାଠ ମାନେ ଟିଚର ମାନେ ଛାଡ଼ୁଚନ୍ତି ସେଇଟା ମାନେ ପାଖରେ ବସିକି ଛୁଆଙ୍କ ପାଖରେ ସେଇଟା ଦେଖିବାକୁ ପଡିବ। ଆଉ ତା ବୋଲି ନୁହେଁ ଯେ ମାନେ ସେମାନେ ତ ପାଠ ଛାଡୁଚନ୍ତି ଆମେ ଛୁଆକୁ ଫୋନ ଦେଇଦେଇ ପଳେଇ ଆସିବା ଛୁଆ ସେଥିରୁ ସେ ପାଠ ପଢୁଚନ୍ତି କି ଅନ୍ୟ ଜିନିଷ କିଛି ଦେଖୁଚନ୍ତି ସେଇଟା ଆମେ ଜାଣିପାରୁଚେ କି? କିନ୍ତୁ ମା ମାନଙ୍କ ଦାୟିତ୍ଵ ସେଇଟା ବସିକି ଛୁଆଙ୍କ ପାଖରେ ଦେଖିବା ଦରକାର ସେଟା କଣ ପାଠ ଠଟା ସେ ଛାଡୁଚନ୍ତି। ଛୁଆକୁ ସେଇଟା ପାଠଟା କରିବା ଦରକାର ଛୁଆଙ୍କୁ ମୋବାଇଲ ଦବନି।
ହଁ ଛୁଆଙ୍କୁ ଏ ଯୋଉ ଫୋନ୍ ଟା ଧରେଇ ଦଉଚନ୍ତି ତ ଯ ଛୁଆ କଣ କରୁଚନ୍ତି? ଦେ ଫୋନ୍ ଟା ଇଆଡେ ଅନଲାଇନ୍ କ୍ଲାସ୍ ହଉଚି ତାକୁ ମିନିମାଇଜ୍ କରି ତାକୁ ଇଏ କାର୍ଟୁନ ଦେଖୁଛନ୍ତି। କି ଭିଡିଓ, ରିଲ୍ସ ସବୁ ବସିକି ଦେଖୁଛନ୍ତି। ଏଇଭଳିଆ କାମ କରୁଛନ୍ତି ସବୁ।
ଏମିତି ହିଁ କରୁଛନ୍ତି। ଆଜି କାଲି ବା ଏମିତି ହିଁ ଫୋ ମାନେ କରୁଛନ୍ତି ଜାଇଁଲ କି। ଆଜିକାଲି ମାନେ ଏମିତି ହିଁ କରୁଛନ୍ତି, ମା ମାନେ ଅତି ସହଜ ଟା ହଉଚି ମୋବାଇଲ ଟା ଧରେଇ ଦଉଛ ଛନ୍ତି ଆଉ କିଛି ନାଇଁ। କେବଳ ମୋବାଇଲ ଟା ଦେଇ ଦଉଛନ୍ତି ମୋବାଇଲ ଟା ଦେଇଦେଲେ ତାଙ୍କୁ ସୁବିଧା ଛୁଆ ଆମର ଚୁପଚାପ୍ ହେଇକି ବସ କି ଖାଇଦେବେ। କିନ୍ତୁ ମୋବାଇଲ ଟା ମାନେ ସେଇଟା ଖରାପ ଛୁଆ ଛୁଆ ହୁଅନ୍ତୁ ନା ବଡ ବି ହୁଅନ୍ତୁ ବଡ ଲୋକ ବି ସେଇଆ ବି ମାନେ କରୁନାହାନ୍ତି କି। ଫୋନ ଟାକୁ ଧରିଦଉଛନ୍ତି ଆଉ କୋଉ ଲୋକ ସାଙ୍ଗେରେ ମିଶି ପାରୁଛନ୍ତି କି ପାଞ୍ଚ ଜଣ ସାଙ୍ଗ ଆମେ ବସିକି ଯେମିତି ଆମେ ଗୋଟେ ବସିକି ଯେମତି କଥା ହେଇପାରିବା ଗୋଟେ ମନର କଥା ସିଏ ତମକୁ କହିଥବ କି ମୁଁ ତମକୁ ମାନେ ଏମିତି ଆମେ ଯୋଉ କଥାବାର୍ତ୍ତା ରା ଆମେ ସେଇଟା ହେଇପାରୁଚେ କି। ସେଇଟା ହେଇପାରୁନେ। କି ମାନେ ସିଏ କଣ ସିଏ ଗୋଟେ ଜାଗାରେ ବସିଲା ତ ମୋବାଇଲ ଦେଖିଲା ଇଏ ଗୋଟେ ଜାଗାରେ ବସିଲା ତ ମୋବାଇଲ ଦେଖିଲା। ହଁ କେବଳ ମୋବାଇଲ ଦ୍ଵାରା ମାନେ ସେମାନେ ଚାଲିଲେ। ମୋବାଇଲ କହଚି ଯେତିକି ମାନେ ମୋବାଇଲ ସେ କଣ ଆମେ ଯେତିକି ମୋବାଇଲ ଠୁ ଦୂରରେ ରହିବା। ଯେତିକି ଲିମିଟ୍ ସେମିତି କଥାବାର୍ତ୍ତା ହେବା ଯେତିକି ଇଏରେ। ଏତେ ମାନେ ଅତ୍ୟଧିକ କଥାବାର୍ତ୍ତା ଟା ମାନେ ମୋବାଇଲ ର ନିହାତି ମୋବାଇଲ ଟାକୁ ଧରିକି ଆମର ଦରକାର ଏଇଟା ଇଏ କରିବା ମୋବାଇଲ ବିନା ଆମେ ରହିପାରିବାନି। ସେଇଟା ଭୁଲୁ।
ସେ ଯିଏ ଯେମିତି ଆମେ ଆମେ ତ ଆମ ଇଏ କରିବା ନା। ଯିଏ ଯେମିତି ୟୁଜ୍ କରିପାଇଲା ସେଇଟା ତା ପାଇଁ ଭଲ ଆଉ।
ହଁ ଏଇଟା ତ ଠିକ୍ କଥା।
ହଁ। ଆଉ ଆପଣଙ୍କ ସାଙ୍ଗେ କଥା ହେଇକି ଆଜି ଭଲ ଲାଗିଲା। ଦେନ୍ ଫ୍ରି ହେଲେ ମୁଁ କଲ୍ କରିବି ଆଉ।
ହଉ ହଉ ଠିକ୍ ଅଛି।